ହାଲୋ।
ହାଲୋ।
ହଁ ଆପଣ ମତେ ଶୁଣି ପାରୁଛନ୍ତି ତ?
ଆଜ୍ଞା ଆପଣ ଶୁଣି ପାରୁଛନ୍ତି ନା ମୋ ଭୟସ ଟା ଆପଣଙ୍କୁ କ୍ଲିୟର ହଉଛି। ଆଜ୍ଞା କୋଉଠୁ କହୁଥିଲେ?
ଆଜ୍ଞା।
କୋଉଠୁ କହୁଥିଲେ?
ଏଇ କେନ୍ଦ୍ରାପଡାରୁ।
ଅ- ଅ।
ଆଜ୍ଞା।
କଣ କରନ୍ତି?
ମୁଁ ଏବେ ପ୍ଲସ୍ ଥ୍ରୀ କରୁଛି ଆଉ।
ଓ ହଁ ପ୍ଲସ୍ ଥ୍ରି ର କୋଉ ଇଏ?
ଏଇଥର ମୋର ଥାର୍ଡ ଇୟର ହେଲା।
ଓ ହଁ।
ଆଜ୍ଞା।
ଏବେ କଣ ମାନେ କୋଉଠି ଅଛନ୍ତି, ମାନେ କଲେଜ୍ ରେ ନା ମାନେ ଘରେ ଅଛନ୍ତି ନା ହଷ୍ଟେଲ ମାନେ ଇଏ ଅଛି।
ନାଇଁ ମୁଁ ସେଠି ରହିଲା ବେଳେ ହଷ୍ଟେଲରେ ରୁହେ, ଏବେ ଟିକେ ମା ଙ୍କ ଦେହ ଅସୁସ୍ଥ ବୋଲି ଘରକୁ ଆସିଛି ଆଉ।
ଓ ହୋ ମାଙ୍କ ଦେହ କଣ ହେଇଛି କି?
ଏଇ ଟିକେ ଦେହ ଏଇ ଗୋଡ ଟିକେ ଲାଗୁନି, ଚାଲି ପାରୁନାହାନ୍ତି ଠିକ୍ ସେ ଆଉ।
ଓ ହୋ।
ଆଜ୍ଞା ଆଉ ଆପଣଙ୍କର ସବୁ ଭଲ ତ?
ହଁ ଭଲ ଆଉ।
ଆଜ୍ଞା।
ହଁ ଆପଣଙ୍କ ଘରେ କିଏ କିଏ ସବୁ ଅଛନ୍ତି?
ଆମ ଘରେ ମୁଁ, ମୋ ମା ଆଉ ମୋ ଭାଇ ଆଉ ମୋ ବାବା ଆଉ।
ହଁ- ହଁ।
ଆଜ୍ଞା, ଆଉ ଆପଣଙ୍କ ଘରେ?
ଆମ ଘରେ ମୁଁ, ମୋ ସ୍ୱାମୀ ଅଛନ୍ତି। ଆଉ ଦେଢଶର ଅଛନ୍ତି ଯା ଅଛନ୍ତି, ତାଙ୍କର ଦି ଜଣ ଝିଅ ଅଛନ୍ତି ଆଉ ମୋ ଶାଶୁ ଅଛନ୍ତି ଆଉ।
ଓ ହୋ, ଆପଣ ତାହେଲେ ବିବାହିତା?
ହଁ ଏଇ ମାସେ ହବ ମ୍ୟାରେଜ ହେଇଛି ଆଉ।
ଆଜ୍ଞା। ତାହେଲେ ମାସେ ହବ ବାହାଘର ହେଇଛି। ଏଁ ଝିଅ ବେଳର, ମାନେ ଝିଅ ବେଳ ମାନେ ଝିଅ ଥିଲ ତାପରେ ଯୋଉ ବୋହୂ ହେଲ, ଅନୁଭବ କଣ ମାନେ କିଛି ପରିବର୍ତ୍ତନ ହେଇଥିବ ତ?
ପରିବର୍ତ୍ତନ ସେମିତି କିଛି ନାହିଁ। ଝିଅ ବେଳେ ବି ଯେମିତି, ଆମେ ମନ ଖୋଲା କରି ମାନେ ବୁଲୁଥିଲୁ କି ମାନେ ବାପା ମାଙ୍କର ମୋ ଭିତରେ ମୁଁ ବୁଲୁଥିଲି, ମୋର ବାପା ମାଙ୍କ ପରମିସନ୍ ବି ନବାକୁ ପଡୁନଥିଲା।
ଆଜ୍ଞା।
ଆଉ ଏଠି ଯାହା ବି ହେଲେ, ଯାହା ବି କିଛି କର ଏଠି ଶାଶୁମାନ ଶାଶୁଙ୍କର ଯାଙ୍କର ତାଙ୍କର ପରମିସନ୍ ନବାକୁ ପଡୁଛି, ଆଉ ସେ ଠି ହେଲେ ଯାହା ହଉ ଘରେ ଯାହା ବିି ହଉ, ଭାଇ ଭଉଣୀଙ୍କ ସାଙ୍ଗରେ ଟିକେ ମଜା ମଜାମସ୍ତି ତାଙ୍କ ସହିତ ଲାଗିବା ଆଉ ସେଇଟା, ଏଠି ଆଉ ସେମିତି କିଛି ବି ମାନେ ହଉନି। ତାପରେ ବି ଘରେ ଯାହା ବି କଲେ ବି, କେହି କିଛି କହିବାର ନଥିଲା। ମତେ କେହି କିଛି ମାନେ ଘରେ କେହି କିଛି କହିବେନି, ଏଠି ଯାହା ବି ହେଲେ ଟିକେ ଭୁଲ ହେଲେ ସମସ୍ତେ ମୁଁ କହିବି।
ଆଜ୍ଞା।
କେମିତି ଅଛ?
ଯାହା ହଉ ଯାହା ହଉ।
କିନ୍ତୁ ଏତିକି ଅଛି କି ମୁଁ ମୋ ବାପା ଘରେ ଯେତିକି ଖୁସିରେ ଥିଲି ଏଠି ବହୁତ୍ ବେଟର୍ ଅଛି।
ଯାହା ହଉ ଏଇଟା ତ ଶୁଣିକି ଖୁସିଲାଗିଲା କି ମାନେ କିଏ ବାହା ହେଇକି ବାପ ଘରଠୁ ଖୁସିରେ ଅଛି।
ହଁ ମତେ ଏଠି ସମସ୍ତେ ମାନେ ମାନେ ବହୁତ୍ ଭଲ ପାଇବା ଦିଅନ୍ତି। ମୋ ଜା ମତେ ବହୁତ୍ ଭଲ ପାଆନ୍ତି ଆଉ ମୋ ଶାଶୁ ବି ଭଲ ପାଆନ୍ତି।
ଆଜ୍ଞା।
ମାନେ ଶାଶୁ ବି ନିଜ ଝିଅ ଭଳି ଦେଖନ୍ତି ଜା ବି ନିଜ ଭଉଣୀ ଭଳିଆ ବହୁତ୍ ଦେଖି ବହୁତ୍ ସ୍ନେହ ଯାନ୍ତୁ।
ଆଜ୍ଞା।
କେବେ ମାନେ ଏତେ ଇଏରେ ରହିଛି କେବେ ବାପା ମା ଙ୍କ କଥା କେବେ ମନେ ପଡେନା।
ହୁଁ ହୁଁ। ଯାହା ହଉ ଶୁଣିକି ଖୁସି ଲାଗିଲା କି ମାନେ ଭଲରେ ଅଛ ଆଉ। ଆଉ କେତେ କଣ ପଢି଼ଛ?
ପ୍ଲସ୍ ଟୁ କମ୍ପ୍ଲିଟ୍ କରିଚି ଆଉ ତାପରେ ଫ୍ୟାମିଲି ପ୍ରୋବ୍ଲେମ୍ ହେଲା ଆଉ ବଡ଼ ଭଉଣୀ ପଢ଼ିଲେ ମୁଁ ରହିଗଲି ଟିକେ ଆଉ ଆଉ ଯାହାବି ହେଲେ ବଡ଼ ଭଉଣୀ ସେ ଯେତେବେଳେ ଘର ର ଆଗକୁ ପଢିଛନ୍ତି। ଆଉ ସମେତେ ଭାବିଲେ କି ନାଇଁ ସିଏ ଆଗକୁ ଯାଇ ଜବ୍ ଫବ୍ କିଛି କରିବ। ଆଉ ସାନ ଭାଇ ତ ପଢୁଛି ସ୍କୁଲ୍ ରେ। ଆଉ ମୁଁ ରହିଗଲି ମଝିରେ ମୋର ସେ ସେତବେଳେ ମୋର ପ୍ଲସ୍ ଟୁ କମ୍ପ୍ଲିଟ୍ ସଇଲା ଆଉ ଯେହେତୁ ପ୍ଲସ୍ ଥ୍ରୀ ପାଇଁ କି ମୁଁ ଯେତେବେଳେ କହିଲି ତାପରେ ଘରେ କହିଲେ ଟିକେ ଘରେ ପ୍ରୋବ୍ଲେମ୍ ହେଲା। ଆଉ ନ କହିଲେ ବି ମତେ ବାଧ୍ୟ ହେଇକି ରହିବାକୁ ପଇଲା।
ଆଜ୍ଞା ମାନେ ବଡ଼ ଭଉଣୀ ଏବେ କଣ ବାହା ହେଇନାହାନ୍ତି?
ନାଁ ବାହା ହେଇନାହାନ୍ତି।
ସେ ଏବେ କଣ ପଢୁଛନ୍ତି?
ସିଏ ପ୍ଲସ୍ ଥ୍ରୀ ପରେ ସବୁ ଫର୍ମ ଫର୍ମ ପ ପକଉଚନ୍ତି ଆଉ।
ଓହୋ ହୋ ହୁଁ ହୁଁ।
ଆମେ ଛୋଟରୁୁ ସବୁବେଳେ ବଡ଼ ହେଇଛେ ନାଇଁ କି ଆମେ ବଡ଼ ହେଇଯାଇଛେ ମାନେ ଜଲଦି ଜଲଦି। ଏକାଥରେ ବଡ଼ ହେଇନି ତ ଜବ୍ ପାଇବାକୁ ହେଲେ ଛୋଟ ଛୋଟରୁୁ କିଛି କାମ କରିକରି ବଡ଼ ହବା ଦରକାର ଆଉ ସୁଯୋଗ ବାରମ୍ବାର ଆସେ ଥରେ ଯେତେବେଳେ ସୁଯୋଗ ଯେତେବେଳେ ଆମ ଘରେ ସେ ଜଣେ ଥିଲେ। ସିଏ କି କହିଲେ କି ନାଇଁ ମୁଁ ତତେ ଇଏ ମାନେ ଜବ୍ ରେ ନେଇ ଠିଆ କରେଇଦେବି ତେଣିକି ପାହାଚ ତୁ ଯେମିତି ଆଗକୁ ଯେମିତି ଯିବୁ। ପାଠ ପଢ଼ିବାରେ ଯଦି ସେ ଟ୍ୟାଲେଣ୍ଟ୍ ଥିବ ତାହେଲେ ଆଗକୁ ଯିବ। ଆଉ ଯଦି ସେଇଭଳିଆ ଜବ୍ କୁ ଯଦି କିଏ ଗୋଇଠା ମାରି ଛାଡି଼ଦବ। ସେ କହିବ କି ନାଇଁ ମୁଁ ଡାଇରେକ୍ଟ୍ ଯାଇକି ଯେତେବେଳେ ମାଲିକ ହେଇକି ବସିବି। ସେଇଟା କଣ କି କଣ ବୁଝିବେ କି।
ଆଜ୍ଞା।
ଆମେ ଜଣଙ୍କ କତିରେ ଯାଇକି ରହିଛେ କି ନାଇଁ ମୁଁ ଗୋଟେ ଯାଇ ଶୋ ରୁମ୍ ରେ ରହିଲି ସେଠି ଜାଣିଲି କି ମୁଁ ଯାଇକି କିଏ କଣ କରୁଛନ୍ତି ମୋର ପିଲିଙ୍ଗ୍ ଉପରେ ଇଣ୍ଟେରେଷ୍ ଆସିଲା ମୁଁ ସେଠି ଶିଖେ ରହିଲି କାମ କଲି ସେଠି ଦେଖିଲି ସେ କଣ କରୁଚନ୍ତି। କିନ୍ତୁ ମୋର ଇଣ୍ଟେଷ୍ ହେଲା ମୁଁ ସେଠି କାମ କଲି ବିଲିଂ କରିବା ପାଇଁ ଗଲି ବିଲିଂ କରିବା ପରେ ମୁଁ ଦେଖିଲି ବିଲିଂ ଟା କେମିତି ସିଷ୍ଟମ୍ ହଉଛି। ଚି ମାନେ ଧୀରେ ଧୀରେ ମାଇଣ୍ଡ୍ କରି କରିକା ଆମେ ଗୋଟେ ସୋରୁମ ବି ଖୋ ଆମର ଜଦି ସକ୍ଷମ ହବ ଆମେ ସୋରୁମ ବି କରିପାରିବା। ନାଇଁକି ଆମେ ଡାଇରେକ୍ଟ୍ ସୋରୁମ୍ କରିକି ପିଲା ରଖିଦବା।
ଉଁ ସେଇଟା ମାନେ ମନବଳ ଉପରେ ଥାଏ।
ବାସ ମୁଁ ସେଇ କଥା ହିଁ ତ କହୁଛି ଇ ମାନେ ଯଦି ଆମେ ଯଦି ଇଛା ଶକ୍ତି ଥିବ। ଆମେ ଏଇ ଏଇ କାମଟା କରୁଛେ ଏଇଠୁ ଛୋଟରୁ ଆମେ ବଡ ଆମେ ଛୋଟ ଖେତିରେ ସିନା ସହିଲେ। ମୁଁ ଏଇନା ଗୋଟେ ଦୋକାନକୁ ଯେତେବେଳେ ସୋରୁମ ପାଖକୁ ଯିବି ସେଇଟା ତ ରହିବା ଦରକାର ନା।
ହଁ।
ଆଉ ସେମିତି କିଛି ସିଚୁଏସନ ଥିଲା କିନ୍ତୁ ସେ ମନା କରିଦେଲେ। ଆଉ ଏବେ ଆଉ ଫରମ ଫରମ ପକେଇ ପକେଇ ପକା ହୁ ଏନତିନି ତାଙ୍କ ଇଏ ଆଉ।
ଆଜ୍ଞା।
ହଁ ଆଉ କଣ ଆଗକୁ କଣ ଇଚ୍ଛା ଅଛି କରିବା ପାଇଁ?
ଆଗକୁ ଆଗକୁ ସିଭିଲ୍ ସର୍ଭିସ୍ ଲାଇନ ରେ ଯିବାର ଇଛା ଅଛି ଆଉ।
ହଁ ହଁ।
ହୁଁ। ଦେଖାଯାଉ ମୁଁ ତ ଏପଟେ ଚେଷ୍ଟା କରୁଛି। କରିବି ବି ତାପରେ ସେଟା ଭଗବାନଙ୍କ ଉପରେ। ଉପରେ ନିର୍ଭର କରେ ଆଉ କଣ କରୁଛନ୍ତି ସେ।
କର୍ମ କରିଚାଲ ଫଳ ସେ ନିଶ୍ଚୟ ଦେବେ।
ସେଇଆ।
ମନ ଲଗେଇ।
ସେଇଟା ତ ନିର୍ଭର କରେ ଆମେ କେତେ ମାନେ। ଗୋଟେ ଜିନିଷକୁ ଆମେ କେତେ ମାନେ ଭଲସେ ଆମେ ଚାହୁଁଛେ।
ହଁ ତମରି ଇଚ୍ଛା ଶକ୍ତି ଥିଲେ ଆରାମ ସେ। ସବୁ ଭଗବାନ ବି ତମକୁ ମାନେ ହାତରେ ହିଁ ଧରେଇ ଦେବେ।
ହଁ କାରଣ‌। ମୋ ମୁଁ କହୁଛି ଧର ମୁଁ ଆଜି ଏମିତି ଭଗବାନ ଙ୍କୁ ଡାକୁଛି ମୋ ଭଳିଆ କେତେ ଶହ ଶହ ଲୋକ ଭଗବାନଙ୍କୁୁ ଡାକୁ ଛନ୍ତି କି ପ୍ରଭୁ ମୋର ଏଇଟା କରେଇ ଦିଅ ମୋର ଏଇଟା କରେଇଦିଅ ତ ଭଗବାନ ଯଦି ସମସ୍ତେ। ଙ୍କ କଥା ଶୁଣିବେ ତାହେଲେ ରାସ୍ତା କାମ କରିବ କିଏ ଏପଟେ ମାନେ ଘର କାମ କରିବ।
ସେଇଟା ବି ଠିକ କଥା।
ଅଟୋ ଚଲେଇବ କିଏ ରିକ୍ସା ଚଲେଇବ କିଏ ତ ସମସ୍ତେ ଯଦି ଅଫିସର ହେଇଯିବେ ସେଇଟା ତ ହବନି ନା। ତ ସେଇଥିପାଇଁ। କି ଭଗବାନ ବି ଗୀତାରେ କହୁଛନ୍ତି କଣ କି କର୍ମ କରିଚାଲ ଫଳକୁ ଆଶା ରଖନି।
ହଁ।
ଏଆ ଚାଲିଛି ଦେଖାଯାଉ କଣ ହଉଛି ଆଗକୁ ଆଉ।
ହଁ।
ହୁଁ।
ଆଉ ମାଆଙ୍କ ଦେହ ଏବେ କେମିତି ଅଛି?
ମାଆଙ୍କ ଦେହ ଏବେ ସେମତି ମେଡିସିନ ଖାଉଛନ୍ତି ଆଉ।
ହଁ ହଁ।
ହୁଁ ଆଉ ତମର ବି ଇଛା ହେଇନି କି ମୁଁ ବାହା ହେଇ ସାରିଲା ପରେ ବି ପ୍ଲସ ଥ୍ରୀ କରିବି କି କଣ ଏମିତି।
ଦେଖନ୍ତୁ ବାହା ହେଲା ପରେ ଫାଷ୍ଟ କଥା ହଉଚ କି। ବାଆ ମାନେ କଣ ପାଇଁ ହୁଅନ୍ତି? କି ଗୋଟେ ପୁଅ କି ଜେ ଗୋଟେ ମାନେ ବାପା ମା ତାଙ୍କୁ ପୁଅକୁ କଁ ପାଇଁ ବାହାଘର କରନ୍ତି? କି ବୋହୁ ଗୋଟେ ଆସୁ ଆମ ସେବା କରୁ ଆମକୁ ଗୋଟେ ମାନେ ସେମତି କିଛି। ଫ୍ୟାମିଲି ମାନେ ମାନେ ଅଲଗା କିଛି ଦବା ପାଇଁ କି ସେଇଟା ମାନେ ଯେତେବେଳେ ସେମାନେ ଯେତେବେଳେ ଆଶା କରନ୍ତି। ସେସବୁ ମାନେ ପ୍ଲାନିଂ କରିକି ଆଉ ପାଠ ପଢାରେ ଇଣ୍ଟରେଷ୍ଟ ଦେଲାବେଳେ ତ ସେଇଟା ହି ହବନି। ଆଜ୍ଞା।
ଆଜ୍ଞା।
ଏଇଟା ବି ହୁଅନ୍ତା ବଟ୍ ମୁଁ ଏବେ ଯେହେତୁ ମୁଁ ମାସେ ହେଲା ବାହା ହେଇଛି ଏନା ଟିକେ ଟାଇମ ଲାଗିବ ସବୁ କିଛି କରିବା ପାଇଁ। ଆଉ ମିନିମମ୍ ଟା ବର୍ଷେ ତାଙ୍କ ଘରେ ତ ପଦାକୁ ବାହାରିବନି। ଫାଷ୍ଟ କଥା ସେକେଣ୍ଡ କଥା ବର୍ଷେ ପରେ ବର୍ଷ ଭିତରେ ଯଦି କିଛି ମାନେ ସେମିତି କିଛି ଯଦି ପ୍ରେସର ପଇଲା ଯାହାବି ହେଲେ ଯଦି ଉପରୁ ତାଙ୍କର ଶାଶୁ ଶ୍ୱଶୁରଙ୍କୁ ପ୍ରେସର ପଇଲା ତାହେଲେ ଯାହା ବି ହେଲେ ତାଙ୍କୁ କିଛି ମାନେ ଖୁସି କରିବା ପାଇଁ କି ତ କିଛି କରିବାକୁ ପଡିବ। ଆଉ ସିଏ ଯଦି ସେମତି ଦି ଖୁସି ତାଙ୍କୁ ଖୁସି କରିବାକୁ ହେଲେ ମାନେ ଏଇନା ପା ପାଞ୍ଚ ବର୍ଷ।
ଆଜ୍ଞା।
ଆଉ ଏତେ ପ୍ରୋଗ୍ରାମ ଭିତରେ ଆଉ ପାଠ ପଢିବାକୁ ଏଁ ଇଣ୍ଟରେଷ୍ଟ ବି ଅଛି କିନ୍ତୁ ସେମତି କିଛି ବି ଇଏ ବି ନାହିଁ। ଯେତିକି ଅଛି ସେତିକି ରେ ମାନେ ମନ ଇଏ ହେଇଯାଉଛି।
ସେଇଟା ତ ସତ କଥା ଥରେ ସଂସାର ଜଞ୍ଜାଳ ଭିତରେ ପଡି ପଶିଗଲେ ଆଉ ଏପଟକୁ ଆଉ ଏତେ ଦେଖି ହବନି। ମାନେ ସେଇଟା ଆକ୍ଚୁଲି ମାନେ ମୁଁ ହେଇ ଏବେ କଣ ପଢୁଛି କିନ୍ତୁ ତା ସହିତ ରୋଷେଇ ଫୋଷେଇ କଲା ବେଳକୁ ଆରେ ପଢ଼ିବାକୁ ତ ଟାଇମ ମିଲୁକନି ପଢିବି କେତେବେଳେ ମାନେ ଏଇ ଟାଇପର ହୋଉଛି। ତ ସେଇ ହିସାବରେ ଯେତେ ଯାହେଲେ ମୁଁ ତ ଘରେ ଅଛି ନା କି ମା କୁ କହିପାରିବି କି ରହ ମୁଁ ପଢେଇବି କି କଣ କିନ୍ତୁ ଆ ସେଇଟା ତ ଟିକେ ମାନେ ଶାଶୁ ଶଶୁରଙ୍କୁ ତ କହିହବନି। ସେଇଟା ହୋଉଛି କଥା।
ତାପରେ ବି ତାକୁ ଆମେ ଘରେ କି ଏମିତି କିଛି କରିଦେଲେ କେଜିି ଏଟା କରିନି ମା କୁ କହିଦେବି ମା ତାର କରିଦବ। ମା ଜାଣିବେ କି ନାଇ ମୋ ଛୁଆ ପଡୁଛି କି ସେଇ ମନ ଟା ଯଦି ଶାଶୁ ରଖିବେ ତାହେଲେ ବିିକେ ବହୁତ କିଛି ହୁଅନ୍ତା।
ହୋଉ ହୋଉ ତାହେଲେ ଆମେ ପରେ କଥା ହବା ହେଲା।
ହଁ।
ହୋଉ ଠିକ୍ ଅଛି।